ହଉ। ହାଲୋ। ହାଲୋ।
ହାଲୋ।
ହାଲୋ।
ହଁ କହୁନାହାନ୍ତି।
ଅଁ ଆଉ କଣ କରୁଥିଲ?
ଅଁ ଅଛି ଏମତି।
ଆଚ୍ଛା। ଆଉ ଖାଇସାରିଲନି?
ଏତେ ଏତେ ସକାଳରୁ କିଏ ଖାଉନି।
କେତେବେଳେ ଖାଅ?
ଦଶଟା ଦଶଟା ଭିତରେ।
ଆଚ୍ଛା। ଆଉ ଘରେ ସମସ୍ତେ ଭଲ?
ଆଜ୍ଞା।
ଉଁ ହୁଁ। ଆଉ ରଜର କୁଆଡ଼େ କଣ ବୁଲି କେମିତି କଣ ବୁଲିଲ ରଜରେ?
ରଜରେ ତ ଆମର ମୁଁ ଯୋଉଠି କାମ କରୁଚି ସେଇଟା ତ ବନ୍ଦ ନଥିଲା ତ ମୁଁ କୁଆଡ଼େ ଯାଇନି ବୁଲିବାକୁ ବି ମୁଁ କିଛି।
ତମେ ଜବ୍ କରୁଚ?
ଆଜ୍ଞା।
ଆଚ୍ଛା। ରଜ ରେ ତାହେଲେ କୁଆଡେ ବୁଲି ଯାଇନ?
ନା।
ଆଉ ଆଉ ତାହେଲେ କୁଆଡ଼େ କେବେ କଣ ବୁଲି ଯାଇଥିଲ ତାହେଲେ କୋଉ ପର୍ବରେ ଯାଇଥିଲ?
ଆମେ ମାନେ ରଥଯାତ୍ରାରେ ଆମେ ଯାଉଚୁ ପୁରୀ। ଏମିତି ଆ ଆଉ କଣ ଛୁଟି ମିଳିଲେ କୁଆଡେ କୁଆଡେ ଏମତି ବୁଲିବାକୁ
ଆଚ୍ଛା ଆଚ୍ଛା। ଖାଲି ଛୁଟି ରେ ଯାଇ ଯାଉଚ?
ଛୁଟି ରେ ଏମତି ଟିକେ ଟିକେ ଆ ମୁଁ ଏତେ ବି କୁଆଡେ ଯାଏନି। ମାନେ ତା ଗାଁ ଗଣ୍ଡା ଏମିତି ଆ ଆସିବୁ।
ଆଉ ରଥଯାତ୍ରାରେ ତାହେଲେ କେମିତି କଣ ବୁଲିଲ ସେପଟ ତମ ଆଡେ?
ରଥଯାତ୍ରା ଆମେ ପୁରୀ ଯାଇ ଥାନିଚୁ।
ହୁଁ। ସେ ପୁରୀରେ କେମିତି କଣ ବୁଲିଲ?
ସେଦିନ କି ସେମାନେ ଗାଡି କିଛି ଯାଉନି, ପୁରା ଚାଲି ଚାଲି ଚାଲି ଚାଲି ସବୁଆଡେ ସ୍ଵର୍ଗ ଦ୍ବାର ଆଉ ସେ ଯୋଉ ସମୁଦ୍ର ସବୁଆଡେ। ଚାଲି ଚାଲି ବୁଲି ଆଉ
ରଥଯାତ୍ରାରେ ତ ସ୍ୱର୍ଗଦ୍ୱାର ଯାଇ କଣ କ
ଆରେ ସ ର ପୁରୀରେ ସ୍ବର୍ଗଦ୍ବାର ସବୁ ଯାଉଚନ୍ତି ନା।
ହଁ ଯାଉଚନ୍ତି ଯେ ରଥଯାତ୍ରା ରେ ରଥ ବୁଲିବାକୁ ଯାଆନ୍ତି ନା।
ଆରେ ସ୍ଵର୍ଗଦ୍ଵାର ସେ ପା ଫେରୁ ଆମେ ସବୁ ଯାଉଚନ୍ତି ସେ ପାଖରେ ଖାଲି ଭିତରୁ ଆମେ ଯାଇନୁ ବାହାରେ ହିଁ ଦର୍ ଦର୍ଶନ କରିକିନା କଣ ପଳେଇ ଆସିଲୁ।
ଆଚ୍ଛା ଆଚ୍ଛା। ଆଉ ରଥଯାତ୍ରାରେ ରଥକୁ ଟାଣିଲ ନା ନାଇଁ ତମେ?
ରଥକୁ ଟାଣିହେଲା, ଏତେ ଗହଳି ରେ କୁଆଡେ ମରିିବାକୁ ଲୋକ ତ
ହଁ ଆଚ୍ଛା। ଆଉ ସିଆଡେ କେମିତି କଣ? ମାନେ କଣ କଣ ସବୁ ମାନେ ବୁଲିଲ ସିଆଡେ ଆଉ କହନ୍ତି କୁହ?
ଏତିକି ଆପଣ କୁଆଡେ ଯାଉନାହାନ୍ତି ବୁଲିବାକୁ?
ହୁଁ, ମୁଁ ତ ଯାଉଛି। ରଥଯାତ୍ରା ଯାଇଥିଲି, ଆମର ଏପଟ ହଉଥିଲା। ରଥଯାତ୍ରା ଆମର ଏପଟେ ଯୋଉ ସବୁ ମିନାବଜାର ଫିନାବଜାର ପଡ଼ିଥିଲା। ସବୁ ସାଙ୍ଗ ଛୁଆ ହେଇକି ଗଲୁ, ସଞ୍ଜ ବେଳୁଆ ବାହାରିକି ଗଲୁ, ଏଇ ଚା ପାଞ୍ଚ ଟାକାରେ ପାଞ୍ଚଟା ବେଳୁ ବାହାରିଲୁ, ସବୁ ଗଲୁ ବାଇକ୍ ରଖିଲୁ, ତାପରେ ସମସ୍ତେ ଗଲୁ। ଚପଲ ରଖିଦେଇକି ଗଲୁ। ତାପରେ ଦେଖିବୁ, ବହୁତ ଭିଡ ଥିଲା ଆମର ଏପଟେ ତ ରଥକାଲି ଟାଣିବାକୁ ତ ଦିଅନ୍ତିନି ପୋଲିସ, ହେଲେ ବି ଆମେ ଯେତିକି ପାରୁ, ସେତିକି ଟାଣିକି ପ ପଳେଇ ଆସିଲୁ, ତାପରେ ମୀନାବଜାର ଫିନାବଜାର ବୁଲିଲୁ। ଖାଇନୁ ପିଇଲୁ।
ରଥକୁ।
କଣ କହିଲ?
ନା, ରଥଯାତ୍ରା ଆମର ଗାଁ ପଟେ ବି ହଉଛି, ବାକି ଏତେ ଏମିତି ବି କିଛି ଆସିନି ତ?
ଉଁ, ଆମ ଗାଁ ରେ ବି ହଉଛି, କିନ୍ତୁ ଗାଁରେ ଟିକେ ଛୋଟ ରଥ ଟା ହଉଛି। ସେଠି ଫାଷ୍ଟର ଫାଷ୍ଟର ରଜରେ, ଏ ଯୋଉ ଫାଷ୍ଟ ରଥଯାତ୍ରାରେ ଆମର, ମାନେ ଆମ ଗାଁ ରେ ହୁଏ। ତ ସେକେଣ୍ଡ ରଥ ଯାତ୍ରା ଆମର ଟିକେ ଦୂରେ ହୁଏ, ତ ଆମେ ସେଠି ଯାଉଁ, ଟିକେ ବଡ ର ଥଟାଡା। ତ ସେ ରଙ୍ଗୀନ କପଡା ଫପଡା ଦେଇକି କେତେ ସୁନ୍ଦର କରିଥାନ୍ତି। ଗୋଟେ ଜ ରଥରେ ତିନି ଜଣ ସାର ଠାକୁର ଦେଇଯାଉ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ଥାନ୍ତି, ଆମର ସମସ୍ତେ ଥାଆନ୍ତି, ସେଠି ଭଲ ଦେ ସୁନ୍ଦର କେତେ ଦେଖାଯାଆନ୍ତି। କପଡା ଫପଡା ରଙ୍ଗୀନ ଦେଇକି ପିନ୍ଧା ହେଇଥାନ୍ତି, ତାଙ୍କୁ ଦେଖିବେ। ଆଉ ମୀନାବଜାର ତ ସବୁ ଖେଳନା ଫେଳନା ଆସିଥାଏ, ଦେଖିଥିବ। ଯେଉଁ ଆମର ବ୍ରେକ୍ ଡ୍ୟାନ୍ସ, ଖାଇ ଦୋଳି ଯୋଉଛୁଆମାନେ ଯଉ ଡେଗନ୍ତି, ଖେଳନା ଯୋଉ।
ହଁ ସେଗୁରା ସବୁ ଆସିଥାଏ, ସେଗୁରା ସବୁ ଆମେ ପୁଣି ଖେଳୁ। ଆଉ ତମେ ସେଠି ରହିକି କୁଆଡେ କଣ କିଛି ଯାଉନ? ଖାଲି ରଥଯାତ୍ରା ବୁଲି ଯାଉଛ, ଆଉ କୁଆଡେ ନାହିଁ?
ମାନେ ଆମର ସବୁ, ମାନେ ମ ଆମର ଛୋଟ ଭାଇ ଭଉଣୀ ମାନେ ସବୁ ପାଠ ପଢୁଛନ୍ତି ତ, ଆମେ ଏମିତି ଖାଲି ଗାଁ ଗଣ୍ଡା ମୁଁ ଏତେ ବୁଲିବା? ମୋତେ ଇଚ୍ଛା ନାହିଁ।
ଆଚ୍ଛା। ତମେ କ ଖାଲି ତାହେଲେ ଯାଇଛ ସେ ରଥଯାତ୍ରା? ସେଇଠି ଯାଇଛ, ଆଉ କୁଆଡ଼େ ଯାଇନା?
ର ଆମ ମାନେ ଆମ ସମ୍ବଲପୁର ଏତେ ଆଡେ, ଆମେ ବୁଲିଯାଉଛୁ। ଛୁଟି ହେଲା, ବୁଲିବାକୁ ଯାଉଛୁ ବାକ୍ ଖାଲିରେ ଏମିତି ସାଙ୍ଗସାଥି ମେଳରେ ମୁଁ କୁଆଡେ ଯାଉନି।
ତମେ ତାହାଲେ ସେ ଏକୁଟିଆ ଯାଅ।
ନାହିଁ, ନାହିଁ, ଆମର ଫ୍ୟାମିଲି ସହିତ, ପରିବାର ସହିତ ହଁ।
ଆଚ୍ଛା।
ଏମିତି ସାଙ୍ଗ ସାଥିରେ ମୁଁ କୁଆଡ଼େ ଯାଉନି। ହେଲେ ଆମର ସାହି ତ ଆଜ୍ଞା, ଏ ପାଖାପାଖି ନାହିଁ, ଛା ମତେ ଇଚ୍ଛା ନାହିଁ ଯିବାକୁ, ମାନେ ଏମିତି କିଛି।
ଆଚ୍ଛା, ନା ସାଙ୍ଗସାଥି ମାନଙ୍କ ସହିତ ବୁଲିବାଟା ବି ଟିକେ ଭଲ ନା, ଆଉ। ଘର ଲୋକ ଅଛି ତ, ସବୁ ଘର ଲୋକ ସହିତ ବି ଯିବ। କିନ୍ତୁ ସାଙ୍ଗସାଥି ମାନଙ୍କ ସହ ଟିକେ ବୁଲିଆକୁ ଯିବେ ନା, ଆଉ।
ହୁଁ।
ଆମେ ଥରେ ଯାଇଥିଲୁ ଶୀତ ଦିନିଆ ଯାଇଥିନୁ ସାଙ୍ଗମାନଙ୍କ ସହ ପୁରୀ।
ହୁଁ।
କେତେ ଆମ ଆମ ଟ୍ରେନ ଥିଲା ଦିଟା ବେଳେ ବୁଝିଲେ କି।
ଆଜ୍ଞା।
ଦିଟା ବେଳେ ଥିଲା ତ ଟ୍ରେନ ଆସିଲା ସା ପାଞ୍ଚଟା ବେଳେ। ଆମେ ଯାଇ ଷ୍ଟେସନ ରେ ଛିଡ଼ା ହେଇ ହେଇ ହେଇ ହେଇ ହେଇ ଥକି ଗଲୁ କନୁ କହୁନୁ କ ଦୁଇଟାରେ ଟ୍ରେନ୍ ଥିଲା କଣ ଆସିଲାନି। ଆଉ ଦେଖିଲା ବେଳୁ ପାଞ୍ଚଟାରେ ଆସିଲା ଆଉ ପାଞ୍ଚଟାରେ ବସିନୁ। ହେଠି ଯାଇ ପହଞ୍ଚିନୁ ସାଢ଼େ ସାତଟା ନା କେତେ ହେଇଗଲା ଆଠଟା। ତାପରେ ରୁମ୍ ତ ଯୋଉଠି ଆମେ ବୁଝିଥିନୁ ସେଠି କଣ ସିଏ କହିଲା ଆଭେଲେଭେଲ ହେଇଯାଇଛନ୍ତି ଆଉ ହବନି ଜାଗା ଫାଗା ନାହିଁ କହିଲା ତାପରେ ରାସ୍ତାରେ ସେଠି ପୁରୀରେ ଆମେ ଧୁ କାହାକୁ ଚିନି ଜ ଆଣିଛୁମେ କାହାକୁ। ଜାଣିନୁ ଉଁ ତ ରାସ୍ତା ସାରା ରାତି ବାରଟା ହେଇଗଲା ନା। ଏଗାରଟା ହେଇଗଲା ଏମିତି ରାସ୍ତାରେ ଖାଲି ଚାଲି ଚାଲି। ରୁମ୍ ପଚାରୁ ରୁମ୍ କୋଉଠି ଅଛି ବୋଲି। ଗୋଟେ ଅଛି କହିଲା ଯେ ସେ କହିଲା ମାନେ ରାତି ରହିବ ସକାଳକୁୁ ବାହାରିବ। ମାନେ ଆମେ କହିଲୁ ଆଜି ରାତି ରହିବା। ତାପରେ କାଲି ଦିନ ସାରା ରହିବା ରାତି ରହିବା। ପହରଦିନ ସକାଳକୁ ପଳେଇବା। ତ ସେତିକିରେ ସିଏ କହିଲା ଚାରି ହଜାର ନା ଛଅ ହଜାର ଟଙ୍କା ନବ। ହଜାର ଟଙ୍କା ନ ଜଣକା ପାଞ୍ଚଶହ ଲେଖାଏ ଉଠେଇନୁ ପାଞ୍ଚଶହ ଲେଖା ଉଠେଇକି ତାପରେ ଦେନୁ ରୁମରୁ ରହିନୁ ଖାଇନୁ ପିଇନୁ ରାତିଟା ରହିଗଲୁ ତାପରେ ସକାଳୁ ଆମେ ସାତଟା ବି ଛଅଟା ସାତଟା ଠାରୁ ଗନୁ ଆମେ ସମସ୍ତେ ଉଁ ଗାଧେଇଆକୁ ସମୁଦ୍ରକୁ ଗାଧେଇକି ଆସିକି ଗଧେଇନୁ ବୋଧେ ସାତଟା ରୁ ଯାଇକି ଏଗାରଟା ସାଢେ ହଁ ଏଗାରଟା ହେଇଯିବ ଆସିଲୁ। ତାପରେ ଆସିକି ଗନୁ ଠାକୁରଙ୍କୁ ଦର୍ଶନ କରିବାକୁ।
ଆଜ୍ଞା।
ଠାକୁର ଦର୍ଶନ କରିଆକୁ ଗନୁ ଜାଣିଥିବ ତ ପୁରୀ ଝିଅ ମାନେ କ ଦର୍ଶନ କରିଆକୁ ଲୋକ କେତେ?
ହ
ଗହଳି ତ ପ୍ରବଳ ସେଠି ଆଉ ପୁରୀରେ ଆଉ ନାଇ। ନା।
ଆପଣ ଏବେ କଣ ପଢୁଛନ୍ତି ନା କଣ।
ହଁ ଡି ଡିପ୍ଲୋମା।
ହଁ ଡିପ୍ଲୋମା କରୁଛ। ସୁ ନ ପଣ
ପ୍ଲସ୍ ଟୁ ସାଇନ୍ସ ସରକି ଡିପ୍ଲୋମା ଚାଲିଛି।
ପ୍ଲସ ଟୁ ସାଇନ୍ସ ପରେ ଡିପ୍ଲୋମା କରୁଛନ୍ତି।
ସାଇନ୍ସ ଟା କରିକି ମାନେ ଆମର ଏପଟେ ଡିପ୍ଲୋମା ସାର୍ଟିଫିକେଟ ସବୁ ଖୋଜଛନ୍ତି ଡିପ୍ଲୋମା ନହେଲେ ଆଇଟି ଆଇ ହେଲା କି। ପ୍ଲସ ଟୁ ସାଇନ୍ସଟା ସରିଲା ପରେ ମୁଁ ବିଟେକ୍ କରିଥାନ୍ତି। ତାପରେ କହିଲି ବିଟେକ୍ କରିବି କଣ ଡିପ୍ଲୋମାଟା କରିଦିଏ ଡିପ୍ଲୋମାଟା କଲେ ଆମର ଏପଟେ ସବୁ ଡିପ୍ଲୋମା ଚାକିରି ଅଛି ନା ସବୁ ଏପଟେ।
ହଁ ଡିପ୍ଲୋମା କଲେ ଆରାମ ସେ ମାନେ ଜଲ୍ଦି ଚାକିରି ଆହୁରି ଦରମା ସେ ବଢେଇ ବଢେଇ
ହୁଁ ଆରେ ମୁଁ ଫାଷ୍ଟ ଡିପ୍ଲୋମା କରିଥାନ୍ତି ବାପା ମନା କଲା କହିଲା ନା। ସାର୍ କହୁଛନ୍ତି ଭଲ ପ୍ଲସ ଟୁ ଟା ଭଲ ଇଏଟା ଭଲ ଏମିତି କହିଲେ ତାପରେ ପ୍ଲସ୍ ଟୁ ସାଇନ୍ସରେ ମୋ ଜବର୍ସ ବାପାଙ୍କ ଥ୍ରୋରେ ଗଲି କହିଲି ଏ ସେଟା କରଲି ବାହାରେ କଲି ଏ ଏଠି ନୁହଁ ଆମର ପ୍ଲ ଟୁ ସାଇନ୍ସ ସରିଲା ପରେ ଡିପ୍ମାମା କରିଛି ଏଇଟା ଆମର ଫାଇନାଲ୍ ଇୟର। ଡିପ୍ଲମା ଫାଇନାଲ ଇଅର ଏଇଟା।
ତାପରେ ତ କଣ ସେଇଟା ଚାନ୍ସ ସେ କ୍ୟାମ୍ପସ ଆସିଲା ପରେ ତ ଆପଣଙ୍କର ତ ଫାଇନାଲ ଆଉ।
କ୍ୟାମ୍ପସ ଆସିବ ଏଇ ଫାଇନାଲ୍ ଇୟର ସରିଲା ପରେ ମାନେ ଲାଷ୍ଟ ଇୟର ସରିଲା ପରେ କ୍ୟାମ୍ପସ ଆସିବ ଆମର।
ଏବେ ସବୁ ଡିପ୍ଲୋମା କରୁଛନ୍ତି ବାକି ଏପଟେ ଆଉ କିଏ ବୁଝି ମାନେ ସେମାନେ କହୁଛନ୍ତି ଏ ଡିପ୍ଲୋମା କଣ ଯାହା ଗୋଟେ ମାନେ ଯଉ କଣ ବେ ଏଠି କାମ ନା କଣ ଯ ସେମିତି କହୁଛନ୍ତି ତାଙ୍କ
ଆରେ ଡିପ୍ଲୋମାରେ ସବୁ ପ୍ର୍ରକାର ମାନେ ତାର ବ୍ରାଞ୍ଚ ଅଛି କାହାର ଇଲେକ୍ଟ୍ରିକ ଟାଲ ବ୍ରାଞ୍ଚ କାର ମେକାନିକାଲ କାର ସିିବିଲ୍ କାର ଇଟେ ଇଲେ ଏ ଯୋଉ ଇଟିସିି ମାନେ କଣ ସିବିଲ ହଉଛି ତାର ଯୋଗୁ ମାନେ ବିଲଡିଙ୍ଗ କାମ। ଇଲେକ୍ଟ୍ରିକାଲ ହଉଛି ସବୁ ମାନେ ଇଲେକ୍ଟ୍ରିକ ଯୋଉ ସବୁ ତାରବାଡ ଦେଖିଥିବେ ଇଲେଟ୍ରି ଯଉ ଇ୍ଜିନିୟର। ସେଗରା କାମ ଆଉ ମେକାନିକାଲ ଜାଣିଥିବେ ସବୁ କେମିତି କାମ ଆଉ।
ହୁଁ ହୁଁ।
ଉୁଁ ହଁ ତମେ କଣ ପଢୁଛ କି ପଢୁଥିଲ କି?
ମ। ମୋର ସ ମାନେ ପ୍ଲସ ଟୁ ପରେ ତାପରେ ମୁଁ ବି କହିଲି ଡିପ୍ଲୋମା ଏମତି କଣ କରି ଆମ ଘରେ ନାଇଁ ନାଇଁ ଏମତି କରିକି ମୁଁ କମ୍ପୁଟର ବି ଜଏନ ହେଇନି ମୁଁ ଖାଲି ସେମିତି ଏବେ ଜବ କରୁଛି। ତ ଆଉ କିଛି ଜଣାପଡ଼ୁନି ସେତେ।
ମାନେ କିଛି ପ୍ଲସ୍ ଥ୍ରୀ କରି ଯେ କହୁଚି କିଛି ଲାଭ ନାହିଁ ସେଇଟା ମୋ ଦେଇ ହେଇଛି।
ନା ମ ମୋର ପ୍ଲସ୍ ଟୁ ପଢିବା ପୂର୍ବରୁ ମୁଁ କମ୍ପ୍ୟୁଟର କରିସାରିଥିଲି।
ଓ ହ ନାଇମ।
ହଁ କମ୍ପୁଟର କରିସାରିଥିଲି ତ ପୁଣି ପୁଣି ଜାଣିଥିବେ ଯୋଉ ଆମର ପ୍ଲସ ଟୁରେ କ ଆଇ ଟି ବାଇଲୋଜି ଥିଲା। ହଁ ତ ମୁଁ ଆଇ ଟି ନେଇଯାଇଥିଲି କମ୍ପ୍ୟୁଟର ସବୁ ମୋର ଶିଖି ଯାଇଥିଲି ହେଲା। ଆଉ କଣ କମ୍ପୁଟର ରଛ। ହଉ ତାହେଲେ ଆଉ ରହୁଛି ତାହେଲେ ଆଉ।
ଆଜ୍ଞା।
ଆଜ୍ଞା ହଉ।